ହାଲୋ।
ହାଲୋ।
ହଁ ଆଜ୍ଞା କଣ କରୁଛନ୍ତି।
ଭାଇ ବସି ଟିକେ ଆଉ।
ଆଚ୍ଛା। ଆଉ କଣ ସବୁ ଖିଆ ପିଆ ହେଇଥିଲା ନା ଖାଇନାହାନ୍ତି ଏପର୍ଯ୍ୟନ୍ତ।
ଏ ଜସ୍ଟ୍ ଏ ଚା ପାଣି କରି ଉଠୁଚି ଆଉ।
ଆଚ୍ଛା। ଆଉ ସକାଳେ କଣ ଖାଇଥିଲେ।
ସକାଳ କଣ ସେଆ ଆମେ ଖାଇଦେଇଛୁ ତ ମୁଁ ତ ଉଠିଲି ଦେଡିରେ ତ ଗାଧାଗୁଧି କରିକିନା ସବୁଳେ ହାତକୁ ଚିକୁ ତରକାରୀ ଟିକେ।
ଅ ହଁ ବୁଝିଲି। ଆଉ ଦେହ ବା ସବୁ ଭଲ ଅଛି?
ହଁ ସେଇ ଭଲ ଅଛି ଆଉ।
ଆଉ ଘରେ ସମସ୍ତେ ଅବିକା କଣ କରୁଛନ୍ତି?
ହିଁ ସବୁ ଠିକଠାକ ଅଛି ଏଇ ଅଛନ୍ତି ସବୁ ଘରେ।
ଟିକେ ନେଟୱାର୍କକୁ ଯାଆନ୍ତୁ।
ଅଛି ଅଛି ମୋ ନେଟୱାର୍କ ଅଛି ପା।
ହଁ ଆପଣଙ୍କ ଭଏସ ଟା କଟ ହଉଥିଲା ତ ହେଥିପାଇଁ।
ଏଇ ଫ୍ୟାନ୍ ଟା ଲଗେଇଚ ତ କଡ କଡ ଶୁଭାହଉଚି।
ଓହୋ।
ଆଉ କଲେଜ କେବେ ଯିବ?
ହଁ ଯିବା ଭାବିଛି ସେ ଆର ମାସ ବେଳକୁ ଆଡ଼ମିସନ ଟା ଅଛି ତ ତ ଯିବାର ଅଛି ଟିକେ ସେଇ ଏକ ରୁ ଦଶ ତାରିଖ ଭିତରେ ରହିବି। ପୁଣି ପଳେଇ ଆସିବି।
ବା ରେଜଲ୍ଟ ବାହାରିନି ଏପର୍ଯ୍ୟନ୍ତ। ଫାଷ୍ଟ ସେମିଷ୍ଟାର।
ଆମର ତ ଦେଇଥିଲୁ ଯେ ଏ ପର୍ଯ୍ୟନ୍ତ ବାହାରିନି ଆଉ।
ଅ ହୋ।
ହଁ। ଆଉ। ରଜରେ କେମିତି କଣ ସବୁ ବୁଲାବୁଲି କଲେ ଆପଣ?
ଆ ବୁଲା ବୁଲି କଲି ଆଉ ଯାଇନି ଜର ହେଇଥିଲା ମ।
ଆ ସମସ୍ତେ ଆସିଥିଲେ ବୁଲିବା ପାଇଁ ଆଉ ସେଇ ଯୋଉ କହିଲେ ଆପଣ ଆସିନାହାନ୍ତି କାହିଁକି ମତେ କ ଫୋନ ବି ଲାଗିଲାନି ଆପଣଙ୍କର ଆଉ।
ବର୍ଷା କେମତି ହଉଛି ଏବେ ବର୍ଷା ହେଲାଣି।
ଆଛା। ନାଇଁ ତଥାପି ତ ସମସ୍ତେ ଆସିଥିଲେ ନା ମୁଁ ଭାବିଲି କାହିଁକି ଆସି ନଥିବେ କେଜାଣି।
ଜର ଏଇଥିଲା ପା ଆସଥିବ।
ହଁ ସେ କଥା ଆମେ ଜାଣିଛୁ ନା ଆମେ ସମସ୍ତେ ଭାବିଲୁ ଯେ ହଁ କୁଆଡେ ଆଉ କୁଆଡେ ବୁଲିବା ପାଇଁ ପ୍ଲାନିଂ ଥିବ ବୋଧେ ସେ ସେଥିପାଇଁ ଆସିନାହାନ୍ତି।
ଅ ହଁ।
ଆଉ ଏବେ କୋଉଠି।
ସାର ଜିରାଙ୍ଗ ଯାଇନ।
ଓହୋ। ଅବିକା ବୁଲାବୁଲି କରିବା ପାଇଁ କୁଆଡେ ଯାଇନାହାନ୍ତି।
ହଁ।
ଆଛା। ଆଉ ଆପଣଙ୍କ ଭାଇ ଏବିକା କଣ କରୁଛନ୍ତି?
ହେ ଭାଇ ତାର କଣ କାମ କରୁଛ ବାହାରେ ଅଛି।
ଓହୋ। ଆଉ ସିଏ ଆସିନାହାନ୍ତି। ଏ ପାଳି ରଜକୁ?
ହଁ।
ହ୍ୟାଲୋ।
ନାଇଁ ଆସିନି।
ସେ ଆସିନାହାନ୍ତି।
ଆଉ ରଥଯାତ୍ରା ତ ଏପାଳି ଆଉଛି ଆଉ ତମ ଭାଇ ତ ଆସିବେ ଯାହାହେଲେ ନା?
ଏ ଆସି ଆ ଭ ଆସ ନହଲ ନାଇଁ।
ଓହୋ। ଆମର ତ ଇଡେ ବହୁତ ବଡ ବଡ ଆକାରରେ ମୂର୍ତ୍ତି ହଉଛି ରଥ ବି ବହୁତ ବଡ ହଉଛି ଯାହାେଲେ ଆସିବ ଦେଖିବା ପାଇଁ ନା ଆଉ। କାଠ ତ ଏପାଳି ଆସିକି ନେଇଛନ୍ତି ରଥ କରିବେ ବୋଲି ଏଠୁ। ଆମ ଜଙ୍ଗଲରୁ। ସବବୁ। ୁ ବଡ ବଡ ବଡ ବଡ ନେଇଛନ୍ତି ବା ଗଛ କାଟିକି।
ଆଚଛା।
ରଥ ବନେଇବେ ବୋଲି।
ଭଲ କଥା ଆଉ।
ଶୁଭନହିଁ।
ମନକଥା ତୁମାର ନ ଉନି ଆଉ।
ହଁ। ଆଉ ତା ଛଡା ତ ସେମିତିରେ ଆମର ରଥ ହୁଏ ଯେ କଣ କାଠ ହଠ ଆଣିବା ପାଇଁ ତ କଣ ସ୍ୱପ୍ନାହାନ୍ତି ଠାକୁରେ ଯେ ହଁ ସେଇ ଗଛଟା ହିଁ ଯାଇକି ଆଣିବ ପୁଣି ସେ ଗଛରେ କେହି ଚଢ଼େଇ ଫଡେଇ ବସିନଥିଲନ୍ତି। ଥିବେ ଓ ସେ ଗଛକୁ ଆଜି ପର୍ଯ୍ୟନ୍ତ ଆଡେ ସେଆଡିକ ଯାଇନଥିବେ ସେଥିପାଇଁ ଗୋଟେ ବଗିଚା ବି ବନେଇ ଦେଇଛନ୍ତି ସେଠି ଗଛ ଆଣିବା ପାଇଁ।
ଆଚ୍ଛା।
ହୁଁ ଯେମିତିକ ହେଡ ଯିବନି। ଆଉ ତା ଛଡା ଆମର ତ ଏଠି ଠାକୁର ତ ଏନା ଅଛନ୍ତି ମନ୍ଦିରରେ ପୂଜା ପାଉଛନ୍ତି ଏଠୁ ପୁଣି ଯିବେ ମାଉସୀ ଘର ବୁଲି।
ଏଇ ଆଉ ମାରଥାର ମାଉସୋଗର ତାକ ପେଟି କ ରେ।
କଣା?
ଟା କଠି।
ଆମର ଉପର ସାହି ରେ ର ରଥ ହେଲେ ତଳ ସାହି ହଉଛି ମାଉସୀ ଘର।
ଆଚଛ।
ଯାହାହ ହେେଲେ ଟିକେ ଭଲସେ ଗାଁ। ଟାକୁ ବୁଲାନ୍ତି ଠାକୁରଙ୍କୁ ନା ସେଥିପାଇଁ ତଳ ସାହି ରେ କରିଦେଇଛନ୍ତି ଆଉ।
ହଁ ହ।
ଆଉ ଆପଣଙ୍କର ସବୁ ଘର ଲୋକ ସବୁ ଆସିବେ ଦେଖିକି ରଥଯାତ୍ରା।
ଦେ
ହଁ ଆସିନି ସେଥିପାଇଁ ଆଗୁଆ ସମୟ ଆଗରୁ କୁହା ହେଲା ଦେଖିବେ।
ହ ହ।
ଆଉ ତା ଛଡା ଆପଣଙ୍କ ଗାଁରେ ବି ତ ହଉଥିବ ନା ସେମିତି।
ହଁ ହଉଛି ତ।
ହଁ ଏମିତି ଠାକୁର ସବ ବନାନ୍ତି ନା ନ ଅପନାହାନ୍ତିନ ଏମିତି
ଆଁ
ଆପଣ ଟିକେ ନେଟୱାର୍କକୁୁ ଯାଆନ୍ତୁ।
ଅଛି ଅଛି ନେଟା ଅଛି।
ତାହେଲେ ଟିକେ ଭଲସ କଥା ହୁଅନ୍ତୁ।
ଆଉ ସେମିତି ଭୋଜି ଭାତ କଣ ହବ ସେଦିନ ଖାଲି ଭାତ ତ ଅରୁଆ ଡା ଅରୁଆ ତ ଆଉ ନା ଡାଲମା ଖଟା ନା ଆଉ କଣ ହୁଏ
ମା ଖ
ଓହୋ ଖାଲି ଗୋଟେ ଗାଁ ପାଇଁ ରୋଷେଇ ହୁଏ ନା ସେମିତି ଟିକେ ଅଧିକ ହୁଏ ରୋଷେଇ
ଆମର ସବଠୁ ସେମତି ଯେତେ ଯୋଉ ଗାଁ ର ଆସୁ ଯଦି ସରିଗଲେ ବି ଆଉଥରେ ରୋଷେଇ ହବ
ଆଚଛା ରୋଷେଇ ଚାଲି
ଟା କିଛି ନାହି ହଁ ଏବେ ଯୋଉ ହନୁମାନ ମନ୍ଦିର ଯୋଉ ଯନି ଆ ବହି ସବୁ ଖାଇଛ ଓ ହେନ ଖାାଇ
ଦେଖୁଥିଲି ଅବଶ୍ୟ ଯିବା ପାଇଁ ହେଲେ ହେଲାନି
ହ ଉମାଡପା ଓଟଥିଲା ହ ସୁା ବାଟଲା
କଣ କହିଲେ
ହନୁମାନ ପୂଜା ତୁମ ଆଡେ ବି ହଉଥିଲା
ହଁ ଜାଣିଛି ଆମ ଆଡେ ବି ବଡ ମୂର୍ତ୍ତି ଅଛି ଭଲସେ ପୂଜା ହଉଥିଲା
ହଁ ହଁ
ସେମିତିରେ ବି ତ ଆଖ ପାଖରୁ ଦଶ ନା ପନ୍ଦରଟା ଗାଁ ରୁ ଏମତି ଲୋକ ଆସିଥିଲେ ବୁଲିବା ପାଇଁ
ଆଚଛା
ହୁଁ ଆଉ ସେମିତି ତ କହିବାକୁ ଗଲେ ଭୋଗରାଗ ବହେ ଲୋକ କରିଥିଲେ ମାନସିକ ବି କରିଥିଲେ ବହେ
ହ
ହଁ ଆପଣ କରିନଥିଲେ କି
ଆଁ କଣ ମାନସିକ କରିବ
ଆଚ୍ଛା ନାଇଁ ଯାହାହଲେ ଆପଣଙ୍କ ପୁଅ ଝିଅ ଅଛନ୍ତି ଟିକେ ମାନସିକ କରିଥିବେ ମତେ ତ ଲାଗିଲା ଆପଣଙ୍କ ସ୍ତ୍ରୀ କହି ଥିବେ ମାନସିକ
ଆ କଣ ଅଛରେ
ଆଚ୍ଛା ଆଉ ପୁରୀ ହବ ଯଦି ଏ ପାଳି ଦେଖିକି ଟିକେ ଯିବା ଆଉ
ହଉ ଯିବା ଆଉ ଅଛି ତ ଆଉ ଏ ସମୟରେ ଦେଖିବା କଣ ହଁ
ହଁ ଯାହାହେଲେ ଟିକେ ସମସ୍ତଙ୍କ ସହମତି ନ ନେଲେ ଆଉ ହବ ନା ଆମେ ଦି ଜଣ ଚାଲିଗଲେ ଲାଭ କି ପୁରୀ ସମସ୍ତଙ୍କୁ ଟିକେ
ପ ତାଲେଦି ହଁ ସେଇଟା କରିବେ ଆଉ ଛଣ ଆମେ ଗଲେ କଣ
ହଁ ସତ କଥା।
ଓ ହଉ କାଲି କଥା ହବା ଆଉ ସେ କାଲି ଟିକେ ପଚାରିବା ଆଉ।
ନାଇଁ ନାଇଁ ଆଜି ଆଉ ଟିକେ କଥା ହବା ନା।
ଆଉ ଶିବ ପାର୍ବତୀ ବାହାଘର କେମିତି ଗଲା।
ଗଲା ଗଲା ଆଉ।
ଆଚ୍ଛା ଗଣେଶ ଚତୁର୍ଥୀ ବି ତ ଆସୁଛି।
ହ
ଶିବ ମନ୍ଦିରରେ ତ ଗଣେଶ ମନ୍ଦିର ବି ଥିବ ଏଇଠି।
ନାଆ ମ ସେଇଟା ଶିବ ମନ୍ଦିର ନା କଣ ରାମ ମନ୍ଦିର ଆରେ ଶିବଙ୍କ ପାଇଁ ଏଇଟା।
କାହିଁ ଗଣେଶ ରହିପାରିବେନି ସେଠି। ତଥାପି ସେଠି କଣ କଣ ସବୁ ଠାକୁରର ଅଛନ୍ତି ସେଠି।
ପାର୍ବତୀଙ୍କ ମନ୍ଦିର ଅଛି ଆଉ କେତେ ମନ୍ଦିର ଅଛି। କାର୍ତ୍ତିକଙ୍କ ମଧ୍ୟରେ ଅଛି କଣ? ହଁ ଗଣେଶ
ପଛପଟ ସାଇଡ ତ ମୁଁ ଦେଖିଥିଲି ଯେ ଥିଲା ବୋଲି ଗଣେଶଙ୍କର ପାର୍ବତୀଙ୍କ
ଥିଲା ଥିଲା ମନ୍ଦିର ହଁ ମନେ ପଇଲା। ହ
ହଁ କାରଣ ମୁଁ ଯାଇଥିଲି ନୂଆ ବର୍ଷରେ ଯାଇଥିଲି ନା ଦେଖିବା ପାଇଁ ଦୁଇ ତିନି ବର୍ଷ ହେଇଯିବ ତଳେ
ଓହୋ ହଉ ରଖୁଛି ଆଉ
ହଁ ଟିକେ ସମୟ ରୁହନ୍ତୁ।
ଅ ହ,
ହଁ ଏଇଟା ଆଉ ଟିକେ ସମୟ ରହିବ ନା ସେଥିପାଇଁ ଆପଣଙ୍କୁ କହିଲେ ଯେ ଟିକେ ରଥଯାତ୍ରା ସହିତ ଯିବା ପାଇଁ ତ ବିଷୟରେ କଥା ହଉଥିଲେ ନା।
ଆସ
ଆପଣଙ୍କ କଥାଟା ଟିକେ ଭଲସେ କ୍ଲିୟରଲି ଶୁଭୁନାହିଁ।
ଆ ବାହାରକୁ ଯିବି ତ ହେଲେ କାମଟେ ଅଛି।
ଆଚ୍ଛା ଆପଣ ତାହେଲେ କାମ ଏବେ ପଡିଯାଉଛି ତାହେଲେ ଆପଣ ତ ଆଗରୁ ବହୁତ ଭଲ ସେ କରୁଥିଲେ ନା କାମ ଗୁରା ହେ